ହୁଁ ବା
ପାଗ ଏବେ କେମତି ଅଛି ତମଆଡ଼େ?
ସେମିତି ବହୁତ କଅଁଳିଆ ପାଗ ବର୍ଷା ବର୍ଷା ପାଗ ଦେଇଛିରେ ଏବେ।
ବର୍ଷାପାଗ ଦେଇଛି? ଖରାରେ ଆଡ଼େ ଲୋକ ମଲେଣି।
ଆରେ ନା ଆମ ଆଡେ ହେଲେ ବୋ ବହୁ ବର୍ଷା ପାଗ ଦେଇଛି।
ଆଚ୍ଛା ତାହେଲେ ତୁ ଏଠିକି ପଳେଇ ଆ ମୁଁ ସିଆଡେ ପଳଉଛି।
ହେଠିକ ଅଛି ନାଇଁ ତୁ ପଳେଇ ଆସ ନା ଆମ ଘରେ ଆମେ ସାନ ହେଇକି ରହିବା।
ଆହା ଆଚ୍ଛା ମୋତେ ମିକ୍ସଚର ଦବୁ ଖାଇବାକୁ। ମୋର ଇଚ୍ଛା ହଉଛି ବହୁତ ଖାଇବାକୁ।
ନିଶ୍ଚିନ୍ତ ଭାବରେ ଦେବି।
ଆଉ ଗୋଟେ କଥା ଜାଣିଛୁ? ମିକ୍ସଚର ଖାଇଲେ ଯଦି ଅଧିକ ମିକ୍ସଚର୍ ଖାଇବୁ ତାହେଲେ ଖାଲି ଜିପାଡ଼ିବୁ।
ହଁ ସେଇଟା ତ ଜାଣିଛି, ଆଉ ଯଦି ଅଧିକା ବି ହେଇଯାଏ ନା ପେଟ ଗରମ କି ଝାଡା ବି ହେଇପାରୁ।
ହଁ ଲୋକ ବାକ କଣ ମାନୁଛନ୍ତି। ଯୁଆଡେ ନାଇଁ ସେଆଡେ ଖାଇ ଦେଉଛନ୍ତି। ରାସ୍ତାଘାଟରେ ଖାଲି ଅପରିଷ୍କାର ଯୁଆଡେ ଦେଖିବା ଖାଲି ଘୁହ ମାନେ ପାଦ ପକେଇବାକୁ ବି ଜାଗା ନଥିବ।
ହଁ।
ଆରେ ତାପରେ ସିଏ ସିନା ଝାଡା ବସିକି ପଳେଇଆସିବେ ଆଉ ଯେତେବେଳେ ଆଉ ଜଣେ ଲୋକ ତାପରେ ଯି ବ ଯାହାର ଶୌଚାଳୟ ଘରେ ନଥିବ ସିଏ ତ ଯାହାଲେ ଶୈଚା ଶୌଚାଳୟକୁ ଯିବ କି ନାଇଁ? ସେ ଲୋକଟା ତାକୁ ତା ମନଟା କୋ ଭଳିଆ ହେଉଥିବ ଯିବା ପାଇଁ ବାଟ ନଥିବ।
ହଁ ତାପରେ ବର୍ଷା ଦିନରେ ତ ଆହୁରି ମାନେ
ହଁ।
ଲାଗେ।
ହଁ ବର୍ଷା ଦିନ ତ ହ ମୁଁ ବହୁତ ଦୃଶ୍ୟ ଦେଖିଛି ଯେମିତି ବର୍ଷା ଦିନେ ଖାଲି ଗୋଟା ମୋଟର ଥିବ। ଆଉ ଯେମିତି ଆ ଯେମିତି ରହିଥା ଟମାଟର ଚୋପା ବି ଥିବ।
ବାସ୍ ମାନେ କହିବାକୁ ତ କୋତରା ଲାଗୁଛି ହେଲେ ନ କହିକି ମୁଁ ରହିପାରୁନି।
ଆହା ଆଚ୍ଛା।
ଆଚ୍ଛା ମାନେ ଦୋକାନ ଭଳି ସ୍ଵାଦ ପାଇଁ ଆମେ ମିକ୍ସଚର କେମିତି ବନେଇବା ତୁ ଜା ଥ୍ୟାଙ୍କ ୟୁ।
ହଁ ହଁ ନିଶ୍ଚିନ୍ତ ଭାବରେ ମୁଁ କହିବି। ସିଏ ତତେ ଯେମିତି କି ମୁଁ କହୁଛି ପାଁଶ ଗ୍ରାମ ମିକ୍ସଚର ପାଇଁ ମୁଁ କହୁଛି।
ହଁ।
ଆ ମୁଖ୍ୟ ଜିନିଷ ହେଲା ଅ ସେ ଗୋଟେ କପ୍ ପତଳା ସେଉ ନବା ଅ ଦୁଇ ଘଣ୍ଟା ଆଗୁରୁ ଅ ବୁଟ ଡାଲିକୁ ଶୁଖାଇ ମାନେ ଭିଜେଇକି ପାଣିରେ ଶୁଖେଇକି ରଖିବା। ଅ ଗୋଟିଏରୁୁ ଦୁଇ କପ ବାଦାମ୍ କାଜୁ କିସମିସ୍ ବି ନେଇପାରିବା।
ଆ ଗୋଟେ ମୋଟା ବାଲା ଚୁଢା ନାଇ ଚୂଡ଼ା କପ୍ ବି ନବା ଅ କ ଦୁଇ କପ୍ କର୍ଣ୍ଣ ଫ୍ଲେକ୍ସ ବି ନେଇପାରିବା। ସେଟା ତୁ ଇଚ୍ଛା ଉପରେ
ସେଟା କଣ୍ ଟା?
ଆ ଗାଣ୍ଠିଆ ତ ଜାଣି ଥିବୁ?
ହଁ।
ଆ ସେପରିକା ଗାଣ୍ଠିଏ ବି ନେଇପାରିବୁ।
ଆଚ୍ଛା।
ଆ ଯେଉଁ ଗୋଟେ ଗୋଟେ ସାରୁ ଚିପ୍ସ୍ ପଳେଇ ଆସ ସେଟା
ହଁ ସେଇଟା ବି ନେଇପାରିବୁ। ମାଟି ଆଳୁ ର ମାଟି ଆଳୁ ର ଚିପ୍ସ୍ ମିଳେ ଗୋଟେ
ହଁ।
ହଁ ଶୀତେ ବି ନେଇପାରିବା। ଆ ହଁ ।
ହଁ।
ଅ କୋଡିଏରୁୁ ପଚିଶ ଟା ବୃଷଙ୍ଗ ପତ୍ର ନେଇପାରିବା। ଯୋଉଟା କି ତାର ସ୍ଵାଦକୁୁ ଟିକେ ଅଧିକା ବଢେଇବ।
ହଁ ଆଉ ମୁଁ କିଛି କହୁଛି ତାହେଲେ ତୁ ଶୁଣିବୁ ଠିକ୍ ଅଛି।
ଆଚ୍ଛା ଠିକ ଅଛି କହ।
ନି ତରେପଳିଲା ହ୍ୟାଲୋ।
ହଁ କହ।
ହଁ। ଆମେ କିଛି ଟିପ୍ସ୍ ଦେବି ଯେମିତିକି ଦୋକାନ ଭଳି ତତେ ଟେଷ୍ଟ ଲାଗିବ ଠିକ୍ ଅଛି।
ଆଚ୍ଛା ଠିକ ଅଛି କହ।
ତେଲ ତାପମାତ୍ରା ଯେମିତି ତେଲ ଠିକ ଗରମ ହେବା ଦରକାର। ଆଉ ଥଣ୍ଡା ହେଲେ ତ କିଛି ବି ହେବନି ଗ କମ୍ ଆଉ ଗରମ ତେଲ ଯଦି ଭାଜି ବା ହେ ମିିକ୍ସଚର ତେଲ ପିଇ ଦବ। କ୍ରିପ୍ସି ବି ହେବନି ବେଶି ଗରମରେ ପୋଡ଼ି ହି ଯିବ ଆଉ ଚୁଡ଼ା ପକାଇବାର ଚୁଡ଼ା ପ ପକାଇରେ ତୁରନ୍ତ ଫୁଲିକି ଉପରକୁ ଆସିବା ବି ଦରକାର। ଗରମ ତେଲରେ ଯାହା ବିି ରୋକିବ ସବୁ ପୋଡ଼ି ହେଇଯିବ ନା ତ ଆମେ ଖାଇବା କଣ? ଅଲଗା ଅଲଗା ଭାଜିବା ସବୁ ଜିନିଷକୁ ଅଲଗା ଭାଜିବା ସମୟ ଅଲଗା ଲାଗିବ ତଥାପି ଆମେ ବାଜିବାକୁ ଚେଷ୍ଟା କରିବା ଯେହେତୁ ଆମେ ଏତେ ଭଲ ଜିନିଷଟା ଖାଇବା ଟିକିଏ ଅପେକ୍ଷା କରିବା କି ନାଇଁ।
ନିଶ୍ଚିନ୍ତ ଭାବରେ
ଏକାଠି ଭାଜିଲେ କିଛି ପୋଡ଼ିଯିବ ନହେଲେ କିଛି କଞ୍ଚା ବି ରହିବ। ନହେଲେ ମୂଳରୁ ସବୁ ପୋଡିଯିବ। ସେମିତି ଆମେ ଚାଟ୍ ମସଲା ତ ପୁରା ହିଁ ହିରୋ କହିବାକୁ ଗଲେ ଚାଟ୍ ମସଲା ହିଁ ବଜାର ଭଳି ସ୍ଵାଦ ଆଣେ ଆ ଚାଟ୍ ମସଲା ଆମେ ଭଲ କମ୍ପାନୀର ଭଲ କମ୍ପାନୀର ଆମର ଭାରତ କମ୍ପାନୀ ଅଛି। ଭାରତ କମ୍ପାନୀର ମସଲା ଗୁଡ଼ା ସବୁଠାରୁ ହିଁ ଭଲ। ଆ କମ୍ ତେଲ ବାଲା ନବା ଭାଜିଲା ପରେ ସବୁକୁ ଟିସୁ ଉପରେ ରଖି ନେବା ଯ ତିସୁ ପେପର ନା ତାହେଲେ ଆମେ ଗୋଟେ ପେପରରେ ରଖିଦବା ନହେଲେ ଗୋଟେ ସିଟା କପଡାରେ ରଖିଦବା ଆଉ। ଗାଁ ଗାହରେ ତ ଏଇ ସବୁ ଚାଲେନା। ହଁ ଦଶ ମିନିଟ୍ ତାପରେ ରଖିଦେବା ଯେମିତି ଅଧିକ ତେଲ ବାହାରିଯିବ। ହଁ ପେଟ ଗ୍ୟାସ୍ ହବାର ବି ମୁକ୍ତି ମିଳିବ, ଆ ମକା ଚିପ୍ସ ନବା ମାନେ ବିଭିନ୍ନ ବିଭିନ୍ନ ଭେରାଇଟିର ଆ ମକା ଚିପ୍ସ ନେବା, ଗହମ ଚୁଡ଼ା ବି ନେବା, ମୁଁ ତ ଜାଣିନି ଗହମ ଚୁଡ଼ା କଣ ତଥାପି ତୁ ନେଇଯିବୁ ଯେତିକି ଜାଣିଚି ଭଲଜା ମଟର ବି ନେବା କିସମିସ୍ ବି ଆମେ ମିଶାଇ ପାରିବା ଠିକ୍ ଅଛି।
ହଁ।
ତା ତଳ ଲାଇନ୍ ଟା
ଉ ତାକୁ ଷ୍ଟୋର କେମିତି କରିବା? ପୁରା ଥଣ୍ଡା ହେଲା ପରେ ମାନେ ଯୋଉ ମାନେ ଯୋଉ ଡବାରେ ଆମେ ରଖିବା ସେଠାରେ ଯେମିତି କିି ପବନ ପଶୁ ନଥିବ। ଗୋଟେ ମାସ ଯାଏ କୁଣମ ରହି ମାନେ ଯଦି ପବନ ଲାଗିଲେ ନା ଦୁଇ ମିନିଟରେ କଡେଇ ଭାଜି ଯ କଡେଇରେ ଆମେ ଭାଜି ବି ପାରିବା। ହୁଁ।
କୋବନ୍ଦ ଚାକିରି କରିଦେ
ତାକୁ ଆମେ ଚା ସାଙ୍ଗେ ମୁଢି ସାଙ୍ଗେ ଖାଇପାରିବା ଟିଭି ଦେଖି ଟିଫିନରେ ନେଇପାରିବା। ସବୁବେଳେ ମାନେ କିଛି ତାର ଅଲଗା ହିଁ ସ୍ଵାଦ ରହିବ।
ହୁଁ। ମାନେ ଚାଟାକୁ ପିଉଥୁବୁ ମିକ୍ସର ଖାଉଥୁ ହୁ ତାପରେ ନା ଚାରେ ଗୋଳେଇ ଗଳିକି ସବୁ ଖାଇଦେଉୁ?
ନାଇଁ ନାଇଁ ଚାହା ସାଙ୍ଗରେ ମାନେ ଚାହା ଟିକେ ତା ସହିତ ମିକସଚର।
ମିସର ତ ମୁଁ ଜାଣିଥିଲି ମୁଢ ସାଙ୍ଗରେ ଯୋଡ଼ିତା ପିଲା ମାନେ।
ହଁ।
ହେଲେ ମୁଁ ତ ଘରେ ଯଦି କିଛି ଲଗେଇ ଖିଆ ଖାଇବାକୁ ନଥାଏ ଭାତରେ ମୁଁ ବହେ ମିକ୍ସର୍ କିଣି ଆନେ ଥାଳିରେ ଥାଳିଏ ମୁଁ ତାକୁ ଖାଇଦିଏ, ଭାତ ମିକ୍ସର୍ ପଲେ ମୋର ପୁରା ଜିନ୍ଦାବାଦ।
ଆଛା ସେଷ୍ଟ ହିଁ ଅଲଗା ପଖାଳ ସହିତ
ହଁ ମୁଁତ ତ ଗରମ ଭାତରେ ଟିକେ ଘିଅ ପକେଇକି ମିଶ ଗୋଳଳି ଡାଲିକି ବି ଖାଇଦିଏ, ମାନେ ବଙ୍ଗାଳୀ ମାନେ ଯେମିତି ଖାଆନ୍ତି ଭାତ ସେଇଥିରେ ରୁଟି ବି ସେଇଥିରେ ଭଜା ସେଇଥିରେ ତରକାରୀ ସେଇଥିରେ। ସବୁ ସେଇଥିରେ। ମୁଁ ବଙ୍ଗାଳୀ ଷ୍ଟାଇଲରେ ମୁଁ ଖାଇଦିଏ।
ଆଛା। ମତେ କିନ୍ତୁ ଯଦି ଟିକେ ଆଳୁ ହୁଁ। ଟିକେ ଆଳୁ ଚକଟା ହେଇଥିବ ମିକ୍ସଚର ପଡି ଥିବ ନା ତାର ମଜା ହିଁ ଅଲଗା ଲାଗେ ଖାଇବା
ମାନେ ଆଳୁ ଚକଟା ଦର ସିଝା ନା ସିଝା ନା
ଆ ଆ ଆଳୁ ସିଝା।
ହଁ।
ଯୋଉଟା କି ଶିଝା ହେଇଥିବ ତା ସହିତ ଦଳା ହବ।
ଆଳୁ ଟା ପୁରା ସିଝି ଯାଇଥିବ ତା ସହିତ ମିିକସଚର୍ ଦିଟା ପକେଇକି
ଆ କଞ୍ଚା ଲଙ୍କା ଟିକେ ରସୁଣ ଲୁଣ ଓ ଯଦି ତା ସହିତ ଟିକେ ଧଣିଆ ପତ୍ର ବି ହେଇଗଲା ନା
ଯଦି କିି ତା ଉପରେ ଟିକେ ରିଫାଇନ୍ ତେଲ ପକାଇଦେବ ତାହେଲେ ଟିକେ ବଢ଼ିଆ ଲାଗିବ ଆଉ। ମତେ ତ ରିଫାଇନ ତେଲ ଖାଇବାକୁ ଭଲ ଲାଗେ।
ନାଇଁ ସୋରିଷ ତେଲ ପକେଇଲେ ନା ତାର ସ୍ଵାଦ ଟିକେ ଅଲଗା ଆସେ।
ଆଚ୍ଛା। ଆମେ ତେଜପତ୍ର ସରି ତେଜପତ୍ର କହୁଛି ଭୃଷଙ୍ଗ ପତ୍ର ଦେଇପାରିବା ସେ ଦଳା ଉପରେ।
ନାଇଁ ନାଇଁ ଆମେ ଦଳୁଚେ ନା ତ ବୃଷଙ୍ଗ ପତ୍ର ଟା ଦେଇପାରିବାନି। କିନ୍ତୁ ଧଣିଆ ପତ୍ର ଟା ଦେଇପାରିବା।
ଆଉ ଧନିଆ ପତ୍ର ତ ସବୁଦିନ ଲାଗିଲେ ହବନି।
ନାନୁ ଲ କିଣି କି ନେଇ ଆସିବା।
ଆଚ୍ଛା ତମ ବାଡ଼ିରେ ଧଣିଆ ପତ୍ର ଅଛି?
ନାଇଁ ନାଇଁ।
ତମ ବାଡିରେ ତାହେଲେ କଣ୍ କଣ୍ ସବୁ ଗଛ ଅଛି?
ଆମ ବାରି ରେ ନଡିଆ ଗଛ ତାଳ ଗଛ ଗୁଆ ଗଛ ବେଲ ଗଛ ପିଜୁଳି ଗଛ ଆ ଆତ ଗଛ କମଳା ଗଛ ଆଉ ବୁଆ ଗଛ। ଆଉ ଯେମିତି କିି ମନ୍ଦାର ଗଛ, ଟଗର ଗଛ, ଟେବୁଲୁ ଗଛ ଟେବୁଲୁ
ଆରେ ଟେବୁଲୁ ଗଛ ବି ଅଛି
ଆରେ ଆମର ଯୋଉଟାକୁ ଟେବୁଲୁ ଗୁଲାପ କୁହନ୍ତି। ମାନେ ଗଙ୍ଗା ଦୁବ। ସେଇଟା ଯୋଉଟା କି ଗୋଲାପ୍ ଫୁଲ ଭଳିଆ ଫୁଲ ଫୁଟେ। ଅ କିନ୍ତୁ ସେ ଟା ଯେମିତି ଲାଜୁ କୁଳି ଗଛ ଲତା ଯେମିତି ମାଳେ ସେମିତି ସିଏ ବି ମାଡେ ତଳେ ମାଡିକି ତାର ବହୁତ ଛୋଟ ଛୋଟ ପତ୍ର ସେତେ ସିଏ ଫୁଲ ଫୁଟେ ବହୁତ ସୁନ୍ଦର ଲାଗେ।
ଆଛା।
ଆଉ ତମ ବାରିରେ
ମୋ ବାଡିରେ ତ ଏଇ ତୁ ଯେତେ କଥା କହିଲୁ ସେତେ ନାହିଁ ଅବଶ୍ୟ ହେଲେ ଘାସ ବହେ ଅଛି।
ଆଚ୍ଛା।
ସେତିକି ବି ରହୁନି ରାତିରେ ଗାଈ ଆସୁଛନ୍ତି। ଆଉ ଷଣ୍ଢ ବି ଆସୁଛନ୍ତି ତାପରେ ଦଳି ଚକଡ଼ିକି ତାକୁ ଖାଇଦକି ବି ପଳଉଛନ୍ତି।
ସେଆ
ହଁ। ଆଉ କିଛି ପୋଦିନା ଗଛ ବି ଅଛି ତୁଳସୀ ଗଛ ତ ସମସ୍ତଙ୍କ ଘରର ଅ ଅଗଣାରେ ଥାଏ। ତୁଳସୀ ଗଛ, ପୋଦିନା ଗଛ, ଆଉ ଗୋଟେ ମନି ପ୍ଲାଣ୍ଟ୍ ବି ଅଛି, କି ତା ଦେହରେ ମନି ଫଳେଇ ନିି।
ମଁ ଆମ ବାଡିରେ ବି ଅଛି ସେ ଗଛ।
ଆଛା ଆଉ ଗୋଟେ ଗୋଲାପ ଗଛ, ବି ଅଛି ଯେଉଟା କିି ମୁଁ ବାଲ୍ଟି ରେ ପୋତିଛି ଗୋଟିଏ ଆଜି ଫୁଲ ବି ହେଇଛି।
ଆଛା ମାତେ ସେଇଟା ତୁ ଦବୁ।
ଆଛା, ଆଉ ଗୋଟେ ମାନେ ଅ ଆଲୁଭରା ଯେଉଁଟାକି ଘି କୁଆଁରି କୁହାଯାଏ, ସେ ଗଛ ବି ଅଛି।
ବାରି ରେ ବି ଅ
ହଁ ଘି କୁଆଁରି ମାନେ ମୁହଁ ପାଇଁ ଭଲ ଚୁଟି ପାଇଁ ବି ଭଲ ନା?
ଆଁ।
ହଁ।
କିନ୍ତୁ ଯଦି ଆମେ ସେଇଟା ଅଧିକ ଯଦି ବି ବ୍ୟବହାର କରଛେ ନା ତ ଆମେ ଥଣ୍ଡା ଜରେ ପଢିବାର ସମ୍ଭାବନା ଥାଏ।
ସବୁଥିରୁ ମୁକ୍ତିମିଳେ।
ଆଛା। ଆଛା ତମ ବାରରେ ହଁ ଆଛା ତମ ବାରିର ଅମୃତଭଣ୍ଡା ଗଛ ଅଛି।
ହଁ ଅମୃତଭଣ୍ଡା ଗଛ ଅଛି, ଯୋଉଟା କିି ମୋ ହାଇଟ୍ ବି ବହୁତ ତାର କମ୍ ଏପଟ ତ ଫଳ ହିଁ ଦେଇନି।
ଆଛା ଆଉ ତେନ୍ତୁଳି ଗଛ ଅଛେ?
ହଁ ଯୋଉଟା କି ପିଆଜ ଆସୁଛନ୍ତି, ଖାଇଦକି ପଳଉଛନ୍ତି, ମୋ ଉପରେ ସବୁ ଚୋପା ଗଦା କରି ଦେଇ